ନମସ୍କାର ମାଡ଼ାମ୍ ଭଲ ଅଛନ୍ତି?
ହଁ ଭଲ ଚାଲିଛି ଯୋଉ ଗରମ। ପ୍ରବଳ ଯୋଉ ଗରମ ହେଇ ହଉଚିନା ଆମ ଏଠିରେ ଆଉ କହି ହଉନି।
ହଁ କଣ କରୁଥିଲେ ଆପଣ ହଁ।
କିଛି ନୁହେଁ ଏମିତି ବସିଥିଲି ମୁଁ ଯୋଉ ମୁଁ ଯୋଉ ମୁଁ ଆଜି ଚିଲେ ଫୁଲକୋବି କାଟିଥିଲି ନା ମୁଁ ସେଟାକୁ ଯୋଉ ମ ହଳଦୀ ପାଣିରେ ଦେଲି ଆପଣ କହିଥିଲେ ସେଦିନ ଅଁ ଦେଲି ଆଉ ତା ଏ ଯୋଉ ସିଝେଇଚି ଟିକେ ଆଲୁ ଆଉ ଫୁଲକୋବିକୁ ଟିକେ ଟିକେ ହଳଦୀ ଦେଇକି ସବୁସେ ସିଝେଇଛି ସେଟା ସି ସିଝି ସାରିଲି ନା! କେବଳ ଟିକେ ଲୁଣ ପକେଇବା ଭୁଲି ଯାଇଛି।
ହଁ ଏ ଆଦ୍ୟା ହେରା ହେରା ହେରାନି ହେରା ନେନି ହେଟା ଥୁ ହେଠେ ଥୁ ହେ ତଲଟା ଥୁ ଆଏ କପ୍ କାଁହାଲେ ଆଣିଲୁ? ହଁ କପ୍ ରଖିଥିଲେ ରଖ୍ ଆରେ ହେତୁରୁ କଢ଼ିବୁ ନେ ଏରା ଦେ ଏରା ଦେ ଏତେ ପୁରୀ କିଛି ନାଇଁ ମ୍ୟାମ ସେ ମୋଠୁ
ମ୍ୟାଡାମ ମୋର ଜଣେ ଏ ଭଉଣୀର ଝିଅ। ସେ ଏବେ ମେଟ୍ରିକ ପରୀକ୍ଷା ଦେଇଚି ତ ତାର ସେକେଣ୍ଡ ମାନେ ଶିଷ୍ଟି ଫାଇପ ପରସେଣ୍ଟ ଆସିଚି ତୋ ତାଙ୍କ ଘରଲୋକ କହୁଛନ୍ତି ତାକୁ ଆର୍ଶ ନେବାପାଇଁ। କିନ୍ ଯୋଉ ସେ ପିଲାଙ୍କର ପାଇଁ ଆମେ କୋଉଟିକୁ ପ୍ରିଫର କରିବା? ମାନେ ତାର ଇଚ୍ଛା
ମାନେ ଯଦି ସିଏ ଏଠି। ହଁ ତାର ଇଛା ହଉଚି ଯଦି ତାର ଯାହା ଇଛା ନା ସେଇଟା କହିବେ ସେ ସେଟା କରିବନା ଆଜିକାଲି ତ ମାର୍କରେ ଆକ୍ଚୁଆଲି ଆଜିକାଲି କିଛିନାହିଁ। ସବୁ ସେ ଛୁଆ ଉପରେ ରହିଲା ଆଉ ଏମିତି ବି କି ସିଏ ଲେଖିବି ଥିବ ଆଉ ମାର୍କ ବି ମିଲି ବିି ନଥିବ ସେଟା ଛୁଆ ଯଦି ଭଲ କରିଲା ତ ତାହେଲେ ସାଇନ୍ସ ନଉ ତାର -ତାର ଆକ୍ଚୁଲି ଫାଷ୍ଟ୍ କଉ ବିଷୟ ତାର ଏକ୍ଚୁଲି ଅଛି ଯାଦ୍ୱାରା ତାର ନେକ୍ସଟ୍ ଗଣିତ ଆଉ ତାର ଯଦି ବିଜ୍ଞାନ ଯଦି ଭଲ ହଉଚି ତ ସାଇନ୍ସି- ସାଇନ୍ସି ନେଲାଟା ବେଟର୍। ଆଉ ଯଦି ଭଲ ହଉନି ତ ନଉ ଆର୍ଟ୍ସ ନଉ।
ହଁ ଯଉଥିରେ ପିଲାର କନଫିଡେନ୍ସ୍ ଥିବ ସେଇଥିରେ ସେଇଟା ନେବା
ହଁ ଆଉ ଏମି- ଆଉ ଏମିତିବି ହୁଏନା ଏବେ ପିଲାମାନେ ଭାବନ୍ତି କି ଆମେ ଟିକେ ସାଇନ୍ସି ନେଇ ଯିବା ତ ଟିକେ ହୁ ସମସ୍ତେ ଭଲ ବୋଲିବେ ସେମିତି ବି ସେମାନେ ସେଇ ହିସାବରେ ବି କରନ୍ତି। କିନ୍ତୁ ପଥ- ପ୍ରଥମେ ଦେଖିବ ସେ ତାର କ-କଉ ବିଷୟ ପ୍ରତି ତାର ରୁଚି ଅଛି। ଯଦି ତାର ମ୍ୟାଥ୍ ଆଉ ସାଇନ୍ସି ବିଜ୍ଞାନ ପ୍ରତି ଯଦି ଅଛି ତାହେଲେ ତ ସାଇନ୍ସି ବେଟର୍ ଏ ଆଉ ଯଦି ନାହିଁ ଏମିତି ଇଂଲିଶ୍ ତାପରେ ଆମର ଯଉ ଏସ୍ ଏସ୍ ଟି ସେମିତି ଯଦି ଅଛି ବେଲେ ତାର ଆର୍ଟସ ନେବାଟା ବେଟର୍ ସେ ସେତା ଇଚ୍ଛା କରୁ ବା ନ କରୁ।
ଆଚ୍ଛା।
ପ୍ରଥମେ ତାଠି ଦେଖିବେ କି ହଁ ତା ହେଲେ ଦେ- କଉ ସ୍ ସବ୍ଜେକ୍ଟ ତା ମାନେ ତାର ଭଲ ହଉଚି।
ହଁ।
ତାର୍ ପରେ ସବୁ ଯାହା ତା ମାନେ ଭାବିବେ।
ହଁ ଆଉ ଗମେଣ୍ଟ୍ କଲେଜ୍ ମାନଙ୍କୁ ବି ତ ବେଶି ପ୍ରଷେଣ୍ଟେଜ୍ ରେ ହିଁ ଆଡ଼ିମି ତୋର ହଉଚି ନା ତୋ ସହଜରେ ବି ଆଡ଼ମିଶନ୍ ମିଳୁନି। ତ ପ୍ରାଇଭେଟ୍ କଲେଜ୍ କୁ ପଇସା ଦେଇକି ଯିବାକୁ ପଡୁଚି ବହୁତ୍ କଣ କରିବି ଆଉ।
ତ ସେମାନେ କଣ ପ୍ରାଇଭେଟ୍ ରେ ପଢେଇ ଦେଇଚ୍।
ଅ- ବାପା ମାଆ ତ ପଢେଇ ପାରିବେ ଫାଇନାନ୍ସିଆଲ୍ କଣ୍ଡିସନ୍ ଠିକ୍ ଅଛି କିନ୍ତୁ ତାର ପ୍ରସେଣ୍ଟେଜ୍ କମି ଯାଇଚି ମେଟ୍ରିକ୍ ରେ ତ ସେଇଟା ସେମାନଙ୍କୁ ଟିକେ ଖରାପ୍ ଲାଗୁଚି। କଣ୍ କରିବି ଆଉ। ପିଲାମାନଙ୍କର ପଢ଼ାପଢ଼ି ଉପରେ ଟିକେ ଏବେ ବେଶୀ ଧ୍ୟାନ ଦେବାକୁ ପଡୁଚି ମ୍ୟାଡାମ୍ ଯେମିତିକି ସେମାନଙ୍କର ଫଣ୍ଡାମେଣ୍ଟାଲ୍ ଯଦି ଷ୍ଟ୍ରଙ୍ଗ୍ ନଥିବ ଆଗକୁ ଯିବା ପାଇଁ ବହୁତ୍
ଉଁ -କୁଆଡୁ ହଁ ହେଟା ତ ସତ କଥା ଆଉ ଆଜିିକାଲି ଯେମିତି ଯଉ ପ୍ରଶ୍ନର ଯଉ ହେଲାଣି ନା ସ ବହୁତ୍ ଇଜି କରଲାନ।
ହୁଁ।
ତ ସେଟା ଛୁଆ ମାନେ ଟିକେ ପଢ଼ିବେ ତ ହେଇଯିବ। କିନ୍ତୁ ଏମାନେ ପଢୁନାହାନ୍ତି ଆମ- ଆମ ଯଉ ଆମ ଟାଇପ୍ ରେ ସେଟା କଣ ପୁରା ଅଲଗା ଥିଲା ଆମକୁ ବହୁତ ଲେଖିବାକୁ ପଡୁଥିଲା କିନ୍ତୁ ବର୍ତ୍ତମାନ୍ ଏମାନେ ଟି ଟିକେ ଲେଖି ଦେଲେ ତାଙ୍କୁ ମାର୍କ ମିଳିଯାଉଚି ତଥାପି ସେମାନେ ପଢୁନାହାନ୍ତି।
ପଏ ପଢୁନାହାନ୍ତି ଆଉ ଆମ ଟାଇମ୍ ରେ କଣ ହଉଥିଲା ଆ- ଆମ ସ୍କ୍ ସ୍କୁଲ୍ ମାନଙ୍କରେ ପନିସିମେଣ୍ଟ୍ ଦିଆ ହଉଥିଲା ଆଉ ପ ପ୍ୟାରେଣ୍ଟସ୍ ବି ସେ ପନିସିମେଣ୍ଟକୁ ଗ୍ର-ଆକ୍ସେପ୍ଟ କରୁଥିଲେ ଗ୍ରହଣ କରୁଥିଲେ କିନ୍ତୁ ଏବେ ଏବେ ଅ- ଟିଚର୍ ଟିକେ ବି ପନିସିମେଣ୍ଟ କୁ ପ୍ୟାରେଣ୍ଟସ୍ କି ସପୋର୍ଟ କରୁନାହାନ୍ତି। ତ ପିଲା ମାନୁନାହାନ୍ତି ବିନା ପନିସିମେଣ୍ଟ ବି ଏକ୍ଟିଭିଟି ବେସ ପଢେଇବା ସବୁ ସବୁ ଟାଇମ୍ ରେ ତ ସମ୍ଭବ ହଉନି ନା ସେଇଥିପାଇଁ।
ସେଇଟା ବି।
ତାକୁ ତାକୁ ପୁଣି ପ୍ରଥମେ ପହିଲେ। ତାକୁ ପଚରାନ୍ତୁ ତାଉ ଯଦି କୋଉ ସବୁ ବିଷୟ ତାର ଭଲ ତା ମାନେ ହୁଏ।
ହୁଁ।
ହୁଁ। ତାକୁ ସେ
ତାର କନଫିଡେନ୍ସ ଅଛି ନା ନାଇଁ ସାଇନ୍ସି ପ୍ରତି ସେଇଟା ବି ଜାଣିବା ଦରକାର।
ହୁଁ ଖାଲି କହଦେତେ ତ ହେବନି ନା ସେ ଏମିତି ବି କହୁ ଏମିତି ବି ତାର ଗୋଟେ ସାଙ୍ଗ ସାଇସି ନେବେ ନେବ ସେ ସେଥିପାଇଁ ବି କହୁଥିବ କି ମୁଁ ବି ସାଇନ୍ସି ନେବି ହୁଁ।
ଫାଷ୍ଟ ଟିକେ କଥା ହେବା ଦରକାର ସେ କୋଉଥିରେ କମ୍ଫଟେବୁଲ ଆକ୍ଚୋଲିରେ।
ହୁଁ ଆଉ କହିଲେ ସାଇନ୍ସି ନେବ ପୁଣି ଫେଲ୍ କରିବ ୟା ଫି ଅ ସେକେଣ୍ଡ ଡିଭିଜନ ଆଣିବ ସେଇଟା କିଛି ଲାଭ ନାହିଁ ନା
ଲାଭ ନାହିଁ ହଁ ହଁ ମୋର ଜଣେ ସାଙ୍ଗ ଥିଲା ସେ ମୋ ସାଙ୍ଗେଏଇ ପଢ଼ୁଥିଲା ମୋର ବହୁତ କ୍ଲୋଜ ଫ୍ରେଣ୍ଡ ଥିଲା। ମୋର ଫାଷ୍ଟ କ୍ଲାସ୍ ଥିଲା ତାର ସେକେଣ୍ଡ ଡିଭିଜନ ହେଇଗଲା। ତ ତାଙ୍କ ଘର ଲୋକ ତା ପାଇଁ ବହୁତ ମନ ଦୁଃଖ କଲେ। ଖାଲି ତାର ମନ ରଖିବା ପାଇଁ ସେ ସାଇନ୍ସ ରେ ନା ଲେଖେଇ ଦେଲେ ତିନି ଥର ଯାକ ସେ ପ୍ଲସ ଟୁ ରେ ଫେଲ କଲା କିଛି ଲାଭ ନାହିଁ। ତୁ ଯେତେ ଯେତେ ସେ କରିପାରିବ
ହୁଁ ଏଇ ଏଜାମ ଏଇ ଯ ଉଦାହରଣ ନା ସେ ପିଲାକୁ ବି କହିବେ ପଛରେ କହିବି ଏବେ ନାଇଁ ପ୍ରଥମେ ଦେଖନ୍ତୁ ତାର କଣ ଅଛି।
ହଁ।
ଆଉ ସେ ଏକ୍ସାମ୍ପୁଲ ଟା ଦେବି ତ ସେଟା ବୁଝିପାରିବ।
ହଁ।
ନାଇଁ ନାଇଁ ତାମାନେ ଯୋଉଟା ଆକ୍ଚୁଆଲି ମୁଁ କରିପାରିବି ସେଇଟା ନେଲିମି କା କାଁ ହେଲା କି ବର୍ତ୍ତମାନ ଏବେ ମା ଦେଖୁଛନ୍ତି ନା
ହଁ।
ତ ମା ଉପରେ ସବୁ ରହିଲା।
ହଁ।
ଯଦି ସେ କନେଇ ଯିବ ନଉନଉ ଆପୁଣି ଯଦି ସେକେଣ୍ଡ ହାସ କଣ ଲାଭ?
ରାଗନା ଆଉ ଏବେ ତ ପରସେଣ୍ଟେଜ ଉପରେ ବି ବହୁତ ଗୁରୁତ୍ୱ ଦିଆ ହଉଛି ନା
ହଁ ଏବେ ସମସ୍ତେ ତାମାନେେ ବହୁତ ଅଧିକା ଅଧିକା ପରସେଣ୍ଟେ ଆଣୁଛନ୍ତି।
ହଁ ପ୍ଲସ୍ ଟୁରେ ଦେଖନ୍ତୁ ନାଇଣ୍ଟି ଏଇଟ ନାଇଣ୍ଟି ନାଇନ୍ ପରସେଣ୍ଟ ଫ ପିଲା ଆଣୁଛନ୍ତି। ମେଟ୍ରିକରେ ତ ଏଥର ଆଦର୍ଶ ସ୍କୁଲରେ ଆ ନାଇନଟି ନାଇନ୍ ପଏଣ୍ଟ ସିକ୍ସ ଯାଇଛି ଦେଖନ୍ତୁ କେ କେତେ କମ୍ପିଟିସନ ଲେବେଲ ବଢ଼ିଲାନି ତ ପିଲା ହୁଣ୍ଡ୍ରେଡ ଟୁ ହୁଣ୍ଡ୍ରେ ପରସେଣ୍ଟ ଆଣିବା ପାଇଁ ବି ପଛଉନାହାନ୍ତି ତା ଅର୍ଥ
ହୁଁ ଏବେ ଦେଖିଲେ ଆଉ ଗୋଟେ ଯୋଉ ନିଉଜ୍ ଆସିଥିଲା ଗୋଟେ ଶହେରୁ ଶହେ ଦୁଇ ମାର୍କ ଆସିଛି ତାର
ହଁ, ଏଟା ତ ଶହେ ରୁ ଶହେ ଦୁ ଦୁଇ କେବେ ଆସିବନି, ସେମାନଙ୍କର ଖାତା କରେକ୍ସନ ରେ ହିଁ ଭୁଲ ରହିଯାଇଚି।
ହୁଁ, ସେ କେମିତି ତାମାନେେ ଏଇଟା କରିଥିବ, ସେମିତି ଟିକେ ଟିକେ ହଉଚି ଆଉ।
ହଁ। ହଁ, କଣ କରିବା?
ଆଉ କେତେବେଳେ ଖାଇବେ?
ଏ ନଅଟା ହେଇଯିବ ଆଉ, ରୁଟି କରିଦେବି ବାପା ପାଇଁ, ବାପାଙ୍କୁ ଖାଇବାକୁ ଦେବି। ତାପରେ, ଆଇ ତ ସମସ୍ତେ ପଖାଳ ଖାଇବୁ।
ଓହୋ।
ହଁ ହ।
ନଅ ବଜେ ଏକା ଖାଆନ୍ତି ନା ସବୁଦିନ?
ନା ନା, ସାଢ଼େ ନଅ ଦଶ, ଖାଉ ଖାଉ ସାଢ଼େ ନଅ ଦଶ ହେଇଯାଏ।
ହୁଁ ହୁଁ ହୁଁ।
ରାଇଟ ଅପ୍ସନ୍ ହେଲେ ଯେ ଥିରେ
ଆମର ତ ମା ଆସିନାହାନ୍ତି ଏବେ ବି ଏ ତାର ପରେ ଟିକେ କଲ୍ କରିକି କହି ପଚାରିବି। ତ ସେ କେତେବେଳେ ଆସିବେ, ମୁଁ ଏଠି ଅଟା ଚି ଚ କୁଛି, ଏଇଟା ଟିକେ ସିଝି ଗଲେ ତରକାରୀଟା କରିଦେବି, ଆଉ ମା ଆସିଥିଲେ ବୋଧେ ରୁଟି ଅଟା ଅଟା କରିବୁ ରୁଟି କରିବୁ।
ଆଛା, ଏଇ କିଚେନ ରେ କରେ ହୁଏ ନା, ରାତି
ହଁ, ନାଇଁ ନା ନା, ମୁଁ ଉପରେ ଯୋଉ ଫ୍ୟାନ ଥାଏ ନା, ଉପରେ ଫ୍ୟନ୍ ଲଗେଇ ଦଉ। ଆଉ ଏଇଟା ବନ୍ଦ ଥାଏ, ତାପରେ, ଆଉ ଫିର ଟିକେ ପରେ ବନ୍ଦ କରିବାକୁ ପଡିବ, କାଁଲେ କଣ କି? ଆମ ଯୋଉ ରୁଟି ଟା ଶୁଖିଯିବ ନା?
ହଁ ହଁ। ରୁଟି କରିବା
କରିବାକୁ ପଡେ, ହଁ ବାକି ବହୁତ ଗରମ, ଏଠି ଏବେ ମୁଁ ଯୋଉ କରୁଛି ଏବେ ଏଇଟା ଉପର ଫ୍ୟାନ ଚଲଉଚି ଆଉ ଅଟା ଚଟକୁଛି। ନହେଲେ ବହୁତ ଗରମ ଲାଗେ, ବିନା ଫ୍ୟାନ ରେ ରହିହବ ମାନେ
ହଁ।
ମୁଁ ତ ଟିକେ ସହିପାରେ, ମା ବା ସହି ପାରନ୍ତିନି।
ହଁ ତାଙ୍କର ଏଜ ହେଲାଣି ନା, ସେ
ନା ନା, ଏସ ନାଇଁ, ଯୋଉ ଦିନ ବି ପି ଯେଉଁ ଦିନ ବାହାରିଲା ନା, ଆମେ ପ୍ଲସ ଟୁୁ ପ ଆଉ କେତେରେ ଗୋଟେ ବାହାରିଲା ପ୍ଲସ ଟୁ ରୁ, ଯୋଉ ତାଙ୍କର ଆକ୍ଚୁଆଲି ନା ସେ ଫୁଲ ତୋ ଯ ଯାଉଥିଲେ ଆଉ ଗୋଡ ନା, ଗୋଟେ ଗାତରେ ପଶି ବୋଇଲେ ପଶିଗଲା, ତ ସେଠି ତାଙ୍କର ମୁ ମୁଁ ମୋ ଚସିଗଲା, ସେଠିରେ ସେ ତାମାନେ ଭେସ ହେଇଗଲେ। ତାପରେ ମୁ କେତେ ପାଣି, ହଁ କେତେ ପାଣି ପିଆଇଲୁ ଏ ତାଙ୍କର ତାପରେ ଡକ୍ଟର ପାଖକୁ ନେଲୁ ତ, ତାଙ୍କର ଗୋଡନା ଫ୍ରାକ୍ଚର ହେଇଗଲା ସେଇ ଟାଇମରେ। ତ, ସେଠାରେ ତାଙ୍କୁ ରେଷ୍ଟ ପୁରା ବଡ, ପୁରା ଫୁଲ ରେଷ୍ଟ।
ହୁଁ ହୁଁ। ହୁଁ।
ତ ସ ନୁ ସେ, ତାମାନେ ସେ, ହଟୋରେ ତାମାନେେ ଶୋଇ ଶୋଇକି, ତାଙ୍କ ବିଟ ବାଙ୍କିଗଲା।
ଆଛା।
ତ ସେ ଦିନୁ ତାମାନେ ତାଙ୍କୁ ଟିକେ ତାମାନେେ ବାହାରକୁ ଯିବେ କି ଏମିତି ଥଣ୍ଡା ଥଣ୍ଡା ମାସରେ ବି ନା ଫ୍ୟନ୍ ଚାଲୁଥିବ ତାଙ୍କୁ ଝାଲ ବହୁଥିବ
ଓହୋ ଝାଳ ବହୁତ ବହୁଛି?
ହଁ ଫ୍ୟାନ ହଁ ଫ୍ୟନ୍ ଚାଲିଲେ ବି ଝାଳ ଥିବ ଥଣ୍ଡା ମାସେବି ଆମକୁ ଯୋଉଟା ଥଣ୍ଡା ଲାଗେ। ତାଙ୍କୁ ଝାଲ ବୁହିବ ଆଉ ଏବେ ଏବେ ଯୋଉ ଏସି ଏସି ରେ ଯୋଉ ବସି ଆମେ ଯୋଉ ଶୋଇଥିବୁ ନା ରାତିରେ ମା କୁ ଟି ଟିକେ ଟିକେ ଟାଇମ ହେଲେ ସାଙ୍ଗେ ସାଙ୍ଗେ ସବୁ ଥଣ୍ଡା ଲାଗିଯିବ ପୁଣି ପାଞ୍ଚ ଦଶ ମିନିଟ୍ ଗଲେ ପୁଣି ଝାଲ ପୁଣି ସେ ଯାହା ବି ଉଡିିଥିବେ ସବୁ ତାକୁ ଫିକି ଦେବି।
ଇ ଆପେ ଏତେ ଝାଳ ବଉଛି
ହଁ ବୋହୁ ସେଥିପାଇଁ ମାନେ ରହିପାରନ୍ତିନି। ଆଉ ବହୁତ ଚିଡଚିଡା ଟାଇପ ର ହେଇଯାନ୍ତି ଯୋଉ ଯେତେବେଳେ ବହୁତ କାମ ହୁଏ।
ହଁ ମ୍ୟାଡ଼ାମ ସତ କଥା।
ଆଉ ହଁ ଆଉ ଏବେ ମା କ ସବୁ ଟିକେ ଅଧିକା କରିବାକୁ ପଡୁଛି। ବଲେ ଏବେ ଆଉ ତାମାନେ ଆଉ ଏଜ ବି ହେଲାଣି ନା। ସେମିତି ଆଉ କରିପାରୁନାହାନ୍ତି ସେ ମସମ ରେ ଆଉ ନାହିଁ।
ହଁ ଆମେ ହେଲ୍ପ କରିବା ଆଉ କଣ କରିବା ବାପା ମାଙ୍କୁ।
ହୁଁ।
ହୁଁ।
ହ
ହଉ ଠିକ୍ ଅଛି ମ୍ୟାଡାମ ମୁଁ ଯାଏ ରୁଟି କରିଦେବି।
ଠିକ୍ ଅଛି ସେ ମ୍ୟାମ୍ ଆପଣ ହଁ। ମତେ କରିବେ ଆଉ ହଁ ହଁ ହଁ ଆପଣ କରନ୍ତୁ ମତେ କରିବେ ପଛରେ ଆଉ ହଁ।
ହଁ ଠିକ୍।
ହୁଁ।